ଟିକେ ନେଟ
ଆଜ୍ଞା।
କଣ କରୁଛନ୍ତି ଆଜ୍ଞା ଖୁସିରେ ରୁହନ୍ତୁ ଭଗବାନ ଆପଣଙ୍କୁ ବହୁତ ଭଲରେ ରଖନ୍ତୁ ଆପଣଙ୍କ ଚଲାପଥ ଫୁଲ ବର୍ଷୁ।
ଆଜ୍ଞା ଆଜ୍ଞା ଆଉ ହଁ ଭଲ ଅଛି ଆଉ
ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଆଉ ପରିବାରରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ଆଉ ଆପଣଙ୍କର?
ଅଛି ଜଗନ୍ନାଥଙ୍କ ଆଜ୍ଞା ଜଗନ୍ନାଥଙ୍କ କୃପାରୁ ଆମେ ବହୁତ ଭଲରେ ଅଛୁ। ଆଉ ଆପଣ ଆଜି ଖାଇଥିଲେ କଣ? ମୁଁ ଏବେ ମାନେ ରୋଷେଇ ସାରିକି ସାଙ୍ଗେ ସାଙ୍ଗେ ଆପଣଙ୍କ ସହିତ କଥା ହେବାକୁ ଇଚ୍ଛା ହେଲା ତ କଥା ହଉଚି ଆଉ।
ଆଜ୍ଞା।
ଆଉ
ମୁଁ ଏବେ ବସିଛି ଏଠି ଆଉ
ଆପଣ ଖାଦ୍ୟ ପଦାର୍ଥ କିଛି ଖାଇଛନ୍ତି ନା ନହିଁ ସକାଳୁ?
ହଁ ସକାଳୁ ଖାଇଥିଲି ଚୁଡ଼ାଗୁଣ୍ଡ।
ଆଉ ବଢିଆ ପୁରା ସ୍ଵାସ୍ଥ୍ୟକର ଖାଦ୍ୟ ଖାଇଛନ୍ତି ଆଉ। ଆଉ ଆଜି କଣ ଆମିଷ ନା ନିରାମିଷ? ଆମର କାଲି ହେଇଥିଲା ତ ଅ ମଣ୍ଡାପି ଠା ସବୁଜ ହୁଏନି ଛେନା ନଡ଼ିଆ ପୁର ବିରି ପୁର ମଟର କୋବି ପୁରା ସେଇ ସବୁ ପିଠା କାଲି ରାତିରେ ହେଇ ଥିଲା ଆଜି ଅଳ୍ପ ଆଉ ବଳି
ତମର ମଣ୍ଡାପିଠା ମାନେ ଆପଣଙ୍କର ମଣ୍ଡାପିଠା କେମିତି ହୁଏ ମାନେ
ଆମର କଣ କହିଲେ ଆ ଶୁଣନ୍ତୁ ମୁ
ସୁଝିବେ
ନା ନା ଆମର ଚାଉଳ ଗୁଣ୍ଡରେ ହୁଏ ମାନେ ଯୋଉ ଚାଉଳକୁ ଭିଜେଇକି ତାକୁ କୁଟି ଦଉ ତା ତାପରେ ସିଝେଇ ଦଉ ସିଝେଇଲା ପରେଠୁ ଚକଡିକି ପାଣିରେ ଆୁ ତାକୁ ଜାଣିଥିବେ ତାପରେ ଆଉ ଗୁଳା କରିକି ତା ଦେରେ ଯୋଉ ସବୁ ପୁର ଥାଏ। ସେଇଟା ସବୁ ଦେଇକି କର ଆଉ ଆଉ ଆ ଜି ଆପଣଙ୍କ ଘରେ କଣ ହେଉଛି ଆଜି ତ ବାର ଅଛି ଆମିଷ ନା ନିରାମିଷ?
ଆଜି ଆମର ନିରାମିଷ।
ଆଉ ଏଇନାକ ମାନେ କଣ ପ ଆମର ଆମିଷ ଆମର ଟିକେ ଆମିଷ ପରିବାରେ ଲୋକମାନେ ସବୁ ଆମ ଯୋଉ ପରିବାରରେ ଆମିଷ ମାନେ ବହୁତ ଭଲ ପାଆନ୍ତି ପ୍ରେମୀ।
ଓହୋ।
ଆଉ ଆପଣ ଏଇନା କଣ କରୁଛନ୍ତି ମାନେ ପଢୁଛନ୍ତି ନା ଘରେ ଅଛନ୍ତି?
ନାଇଁ ପଢା ସାରିଲାଣି।
ଓ ପାଠ ସାରିକି ନା ଘରେ ଅଛନ୍ତି।
ହଁ ଘରେ ରହୁଛି ଏବେ ଆଉ।
ହଁ ଆଉ ଘରେ ସବୁ ତାହେଲେ ଭଲ।
ହଁ ଘରେ ଭଲ ସମସ୍ତେ। ଆଉ ଦେହ ଖରାପ ଟିକେ ରହୁଛି ସମସ୍ତେ କୁଆଡେ ଯାଇଆସି ହଉନି ଆଉ।
ଓହୋ
ଆ
ଆଉ ଆପଣଙ୍କ ଘର ନିଶିମ ଆଉ ରେଡ଼ି
ହଁ ନିିସି ଗଲା ଆମ ଘର
ଆଉ କହିଲେ ଯୋଉ ଆଉ ଚିହ୍ନିଥିବେ କିସନ ଜଗନ ତାଙ୍କ ଘରୁ କେତେ ବାଟ?
ଆଉ ତାଙ୍କ ହୁ ତାଙ୍କ ଘର ତ ମୁଁ ମାଉସୀ ଘର ପଠେଇବି ଆଉ ତାପରେ ଏବେ ତାଙ୍କର କ୍ଷେତ୍ର କ୍ଷେତ୍ର ବାଳ ପଳେଇଛନ୍ତି ତ ଅଳ୍ପ ବାଟ ଆ ଯିବା ଆସିବା ହୁଏ।
ହୁଁ ବହୁତ କିନ୍ତୁ ଭଲ ଜାଗାରେ ଅଛନ୍ତି ପୁରା ଫାଙ୍କାରେ ମୁଁ ଏବେ ଯାଇ ଥିଲେ ମୁଁ ଯେତେବେଳେ ଆଗରୁ
ହିଁ ମୋ ଯୋଉ ଦେହ ଖରାପ ଥିଲା ତାଙ୍କ ବାହାଘରକୁ ମତେ କହିଥିଲେ ମୋ ସେ ଟାଇମ ରେ ମୋ ଦେହ ଖରାପ ଥିଲା ମୁଁ ଯାଇନଥିଲି। ତାପରେ ବି ମୁଁ ଯାଇନି ତାଙ୍କ ସେଠିକି ବୁଲିବା ପାଇଁ
କଣ କହିଲେ? ଯୋଉ ଆପଣ କଣ ମାନେ ସେଇ ଗାଁର ଝିଅ ନା ବାହା ହେଇଛନ୍ତି ନା ମାନେ ଝିଅ?
ମୁଁ ଇ ଇ ଡି ଶ୍ ସୁମି ଯିଏ
ହଁ ହଁ
ସିଏ ଆ ହଉଛନ୍ତି ମୋ ମାଉସୀ ଝିଅ ମୋ ନିଜ ମାଉସୀ ଝିଅ ଏ ତାଙ୍କ ଘର ଆଉ ଆମ ଘର ଗୋଟିଏ ଗାଁରେ
ହଁ ହଁ କହୁଥିଲେ ହଁ
ତାଙ୍କ ଘର ଆମର ଗୋଟେ ଗାଁରେ ତ ତାଙ୍କର ସେକର ଶେସାହି ଆମର ଏକର ସାହି ଆଉ ମାନେ ଯୋଉଟା ଆମେ କହୁଛୁ ସେ ସେଇ ଗୋଟଏ ଗାଁରେ ଆଉ
ହଁ ଆଉ ଯୋଉ ଆପଣଙ୍କୁ ଏଇନା ବୟସ କେତେ ହେଲାଣି?
ମତେ ତେଇଶୀ
ତାମାନେ ଏଇନା ବିବାହର ଯୋଜନା କିଛି ନାହିଁ ଟାଇମ ଅଛି।
ହଁ ଟାଇମ ଅଛି ଏଇନା ଆଉ ଘରେ କେହି ନାହାନ୍ତି ଆମ ମୋ ଜେଜେମା ଏବେ ଦି ମାସ ତଳେରେ ମରିଛନ୍ତି ଆଉ ଘରେ ଏଇନା କେହି ନାହାନ୍ତି ବୋଉ ଙ୍କ ଦେହ ଖରାପ ରହୁଛି ତାପରେ ମୋର ବି ସେମିତି ଛୋଟ ବେଳୁ ଲାଗ ଗି ରହୁଛି ଦେହ ଖରାପ ତ କୁଆଡ଼େ ଯାଇ ହେଉନି ଆଉ ଘରେ ରହିଲା କଥା ଆଉ
ଆପଣଙ୍କର ମାନେ ସ୍ଵାସ୍ଥ୍ୟ ଅବସ୍ଥା କଣ ମାନେ ରେ ଡେଲି ଖରାପ ହଉଛି ନା ଏମିତି ମଝିରେ ମଝିରେ ଖରାପ ହଉଛି କିଛି ଅ? ଅଛି କି ମାନେ ଯେମିତି ଡେଲି ଉ ଥାଏ ନିସୁନ ଫୁଲିଆ ଗୁଡ଼ା ଥାଏ କି କଣ ଏମିତି ଥାଏ?
ହଁ ମୋର ଇସୁନ ଫୁଲିଆ ଅଛି ଆଉ ମୋର ପ୍ରାୟ ଟାଇମ ସବୁବେଳେ ମତେ ଥଣ୍ଡା ଲାଗି ରହେ
ଓହୋ ଯୋଉ ଥାଇରଏଡ଼ ଯୋଉ କୁହନ୍ତି ସେଇଟା ଅଛି କି?
ଥାଇରଏଡ଼ ବି ଅଛି ମୋର
ଓହୋ ଆମ ତ ପରିବାରରେ ମୋ ଶାଶୁ ସାନ ଶାଶୁ ତାଙ୍କ ନଣନ୍ଦ ପ୍ରାୟ ଆମର ଏଠି ଯୋଉ ଥାଇରଏଡ଼ଟି ପ୍ରାୟ ଲୋକଙ୍କର ଅଛି ଆମର ଏଇଠି
ହଁ ମୋର ବି ତଣ୍ଟି ଟା ଫୁଲିକି ରୁହେ।
ଓହୋ ଯୋଉ ଟନସିଲଟା ଯୋଉଟା ତଣ୍ଟିରେ ହୁଏ ସେଇ ଥାଇରଡ ଟା ଥାଇରଡ ତ ବହୁତ ପ୍ରକାର ଅଛି ଗୋଟା ମାନେ ମୋଟା କରିଦିଏ ଗୋଟା ଆ ଝଡେଇ ଦିଏ ଆଉ ଗୋଟେ ଏମିତି ତଣ୍ଟି ଫୁଲିକି ରହେ ଆଉ ଗୋଟେ ବିନ୍ଧା ବିନ୍ଧି ପ୍ରବଳ ହୁଏ ଦେହ ହାତ
ହଁ ମୋର ବିନ୍ଧା ବିନ୍ଧି ହୁଏ ମୋର ବି ଥଣ୍ଡା ପ୍ରବଳ ମାନେ ସବୁବେଳେ ରହୁଛି ତାପରେ ଆଗେ ଛୋଟବେଳେ ମୋଟା ଏବିିକା ଝଡିଗଲି
ଓ ଯୋଉ ଏଇ ଯୋଉ ଥାଇରଏଡ ମେଡିସିନ ଟା ଆପଣ ରେଗୁଲାର କରୁଛନ୍ତି?
ମେଡିସିନ୍ ଜାଣିନ ମୁଁ ମେଡିସିନ ଖାଏନା ମୁ ମେଡିସିନ ଟା ଦୂରେଇ ହେଇ ରହୁଛି। ଯେତେ ମେଡିସିନ ମୁଁ ବହୁତ ସାରା ମେଡିସିନ
ହ
ନା ମତେ ଉ ସେ ଯୋଉ ଔଷଧ ଗୁଡା ଖାଇଲା ବେଳକୁ ସେ ଜାଳି ଦଉଛି ଦେହ ନା ତ ମତେ ଖାଇବାକୁ ଔଷଧ ବେଶୀ ପସନ୍ଦ ନୁହ। ତ ମୁଁ ଛୋଟ ବେଳୁ ମେଡିସିନ ବି ଖାଇ ନାଇଁ ମୁଁ କିଛି କରେନି। ବସ୍ କେତେବେଳେ ଦେହ ଖରାପ ହୁଏ ସେତେବେଳେ ମୁଁ ଟିକେ ଖାଲି ଓସ ମେଡ଼ିସ୍ ମାନେ ଔଷଧ ଖାଏ ନହେଲେ ବେଶୀ ମୁଁ ଔଷଧ ବି ଖାଇବା ପାଇଁ ନାରାଜ।
ଓହୋ ଯୋଉ କଣ କହିଲେ ଆମର ଯୋଉ ସାନ ବୋଉଙ୍କର ଯୋଉ କହୁଛି ଏ ସେଇଟା ବାହାରିଛି ସିଏ କଣ ଡେଲି ଆଣିକି ସେ ଔଷଧ ଗୁଡାକ ଡେଲି ଖାଉଛନ୍ତି। ମୁଁ ସେଥିପାଇଁ ପଚାରିଲି।
ହଁ ନାଇ ଔଷଧ ଖାଇଲେ ଏତ ସମସ୍ତଙ୍କୁ ଔଷଧ କଣ ମାନେ ସୁଟ କରିବନି ଦେହରେ ଯିବନି ସେଥିଲାଗି ମୁଁ ବହୁତ ମେଡିସିନ ଛୋଟ ବେଳୁ ଖାଇ ଆସିଲି ନା ତ ମୁଁ ବେଶ ବେଶୀ ସେ ମେଡିସିନ ଖାଇବାକୁ ମତେ ଚଡା ଟିକେ ଲାଗେ।
କିନ୍ତୁ ପରୀକ୍ଷା କରୁଛନ୍ତି ଆପଣଙ୍କର କେତେ ପରିମାଣ ରହୁଛି ସେ ଜିନିଷ ଟା କରୁଛନ୍ତି?
ହଁ ମୁଁ ମୁ ମଝିରେ କରିଥିଲି ଥରେ ଥାଇରଏଡ ଯୋଉ ମତେ ଡକ୍ଟର କହିଥିଲେ ସବୁ କଣ କେମିତି ନଳି ପଶିକି କଳା ଭିତରେ ମାନେ ତଣ୍ଟି ଭିତରେ ସେଇଟା କଣ ଦେଖ ଆଉ ମୁଁ ଡରିଗଲି ହଁଉ ଗଲିନି ନା କଲିନି କିଛି ଚେକ୍।
ଯୋଉଟା କରା କୁହନ୍ତି ଓ ହଁ ସେଇଟା ବହୁତ କିନ୍ତୁ ଅଲଟ୍ରାସାଉଣ୍ଡ ଯୋଉଟା ସେଇଟା କଷ୍ଟ ହୁଏନି କି
ମୁଁ ଆଉ ଗଲିନି ନା ମୁଁ ମେଡିସିନ ବି ଖାଉନି କିଛି ତ ମତେ ହୁଁ ଯେତେବେଳେ ବାସ ଜର ଫର ହୁଏ ଆଉ ସେତିକି ବଳେ ମୁଁ ମେଡିସିନ ଖାଏ, ନହେଲେ ଅଧିକ ବହୁତ ମାନେ ମେଡିସିନ ଖାଇ ଖାଇ ମାନେ ଜାଳି ଦଉଛି ଦେହ ଗୁଡାକୁ ସେଥିଲାଗି ମୁଁ ମେଡିସିନ କୁ ଯେତେ ପାରେ ମାନେ ଖାଏନି।
ପଖାଳ ଫଖାଳ ଟିକେ ବୋଧେ ଖାଉନଥିବେ? ହଉ ନା ନା ପଖାଳ ଖାଉଛନ୍ତି?
ଖାଇନି ମତେ ଥଣ୍ଡା ଧରିବ ନା ମୁଁ ବେଶୀ ଖାଏନି ମୁଁ କେତେବେଳେ କେମିତି ଇଛା ହେଲେ
ଆମ ସାନ ବୋହୁ ବିଲକୁଲ ଖାଉନାହାନ୍ତି, ଟୋଟାଲ ସେ ଜିନିଷ ସେ ଖାଉନାହାନ୍ତି ଥଣ୍ଡା ହଉନାହାନ୍ତି ବେଶୀ ବି ଗାଧଉନାହାନ୍ତି।
ପଖାଳ ଖାଇଲେ ମାନେ ଥଣ୍ଡା ସାଙ୍ଗ ସାଙ୍ଗ।
ହଁ ଏଇଟା ଥିଲେ ସାଙ୍ଗେ ସାଙ୍ଗେ ଥଣ୍ଡା ଧରିବ ସେ ଯୋଉ ଦିନ ସେ ଯୋଉ ଯୋଉଟା କୁହନ୍ତିନି ସାଙ୍ଗେ ଖାଆନ୍ତି ବି ତା ମୁଣ୍ଡ ବିିନ୍ଧେ।
ଆଉ ମୁଣ୍ଡ ବିନ୍ଧିବ ସେଥିଲାଗି ଆମେ ଖାଉନା ବା। ଥଣ୍ଡା ଯୋଉ ସାଙ୍ଗେ ସାଙ୍ଗେ ଧରିବ ନା ତାପରେ ବର୍ଷାରେ ବି ଏବେ ବର୍ଷା ଦିନ ଆସ ଲା ଏବେ ଟିକେ ଭିଜିଲେ ସିଏ ଅଧିକ ଆହୁରି ଥଣ୍ଡା। ତ ସେଥିଲାଗି ମୁଁ ବେଶୀ ପଖାଳ ଯେତିକି ଖାଇବି ଯାହାତିକି ତତଲା ରନ୍ଧା ହବ ସାଙ୍ଗେ ସାଙ୍ଗେ ଗରମ ସେତିକି ଖାଇବି ନହେଲେ ମୁଁ ବେଶି ଥଣ୍ଡା ଜିନିଷ କିଛି ଖାଏନି।
ଆଉ ସମସ୍ତଙ୍କ ଦେହ ଘରେ ଭଲ ଅଛି? ସକାଳେ ସେଇ ପି
ହଁ ସେମ୍ତି ଆଉ।
ଘରେ ସମେସ୍ତେ କିଏ କିଏ ଅଛ?
ଘରେ ମୁଁ ମୋ ବା ମୁଁ ବାବା, ବୋଉ ଆମେ ତିନ୍‌ ଜଣ।
ପୁରା ଛୋଟ ପରିବାର ନା।
ହଁ ଆମର ପୁରା ଛୋଟ ପରିବାର୍।
ତା'ମାନେ ତମେ ଗୋଟିଏ ଝିଅ।
ହଁ!
ଭଲ ଆଉ।
ଭଲ ତ ସେନ୍ତି ଆଉ।
ଆଉ ବାପା ଏବେ କାମ ଧନ୍ଦା କରୁଥିବେ, ଆଉ ନା ଚାକିରି ଫାକିରି କିଛି କରୁଚନ୍ତି?
ଆମର ଛକରେ ଚଣ୍ଡିଖୋଲ୍ ରେ ଦୋକାନ ଅଛି ପାନ ବେପାର। ଚା, ଥଣ୍ଡା ଏଇସବୁ ବେପାର ଆଉ।
ଆଉ ତମେ ପିଲାଙ୍କୁ ଗାଁରେ ରହିକି ପାଠ ଫାଠ ପଢ଼ଉଚ? ନା ଏମ୍ତି
ନା ଘରେ ରହୁଚି ମୁଁ। ମାରିବି ସେ ପାଠ ପଢ଼ିବେନି। ମାରିବି ଧରିବି ତା'ପରେ ମୋ ବୋଉ ମୋ ଚିଡ଼ିବ। ସେଥିଲାଗି ମୁଁ ମନା କରେ। ଛୁଆଙ୍କୁ ପାଠ ମତେ ବହୁତ୍ ଜଣ କହିଚନ୍ତି ଟିଉସନ୍ କର୍।
ଆଉ ରୋଷେଇ ବାସ ସବୁ
ମୁଁ ସବୁବେଳେ ମାନେ ଫାଙ୍କା ଥାଏ। ଯେତବଳେ ଇଚ୍ଛା ହବ ସହିତ କଥା ହେବାକୁ ମତେ କହିଦେବେ, ମୁଁ ଆପ୍ସ୍‌ ଅନ୍ କର୍ ଦେବି ହେଲା ଆମେ କଥା ହେବା।
ଆଜ୍ଞା।
ମୁଁ ପୁରା ସବୁବେଳେ ଚବିଶି ଘଣ୍ଟା ଫ୍ରି ଥାଏ।
ଆଜ୍ଞା, ଧନ୍ୟବାଦ୍‌ ଫୋନ୍‌ କରିଥିବାରୁ ଆଉ।
କରନ୍ତୁ ଆଉ ହେଲା।
ଆଜ୍ଞା।